ଲୋ
ହ୍ୟାଲୋ।
ହ୍ୟାଲୋ।
ସାଙ୍ଗ କଣ କରୁଛୁ?
ନାଇଁ ଏଇ ବସିଥିଲି ଆଉ ତୁ କଣ କରଛୁ?
ନା ଏଇ ବିଲ ଆଡେ ଆଇଚି ପବନ ଖାଇବାକୁ ଆଉ।
ଓହୋ ଓହୋ ଭଲ ଏଇନା ଖରା ଦିନ ଆଉ ଭଲ ପବନ ହଉଥୁବ।
ଜୋରେ ଆମର ଯୋଉ ସାଇଟ୍ କାମ ଚାଲିଥିଲା କେତେ ବାଟା ଗଲା।
ହଁ ସିଏ ଚାଲିଚି ଆଉ ମୁଁ ଏଇନା ଅଛି ସେଇଠି।
ଆଚ୍ଛା ଫେରିବୁ କେତେବେଳେ ଘରକୁ?
ମୁଁ ନଅଟା ବେଳକୁ ଯିବି ଆଉ, ନଅଟା ବେଳକୁ ବାହାରିବି ଦଶଟା ବେଳେ ପହଞ୍ଚିବି, ଦଶଟା ସାଢ଼େ ଦଶଟା ବେଳକୁ ପହଞ୍ଚିବି।
ଆଚ୍ଛା ଯାଉଚୁ କେତେବେଳେ?
ମୁଁ ଯାଉଚି ସକାଳେ ଛଅଟା ବେଳୁ ଯାଉଚୁ ଆଉ, ତହ ତୋ କଥା କହ ତୁ କଣ କରୁଛୁ ଅବିକା?
ସକାଳୁ ନା?
ହଁ।
ଓ ହଁ ଛଅଟାରୁ ମାନେ ତୋମର ଏଇଟା ହେଇଯାଉଚି ଏ ବାର ଘଣ୍ଟା ଡିଉଟି ହଁ ନା। ସକାଳ ରାତି ଆଠ ଆଁ, । ଆଯା ଉଁ, ହୁଁ ଗୋଟା କାମ କର ହାଲୋ
ହଁ।
ତୁ ଛାଡିଦେ। ତୁ ସେଠୁ ଛାଡ଼ିଦେ ଯିଏ କାମ ନୁହଁ ସେତିି ପଇସା ପସେଇବନି ହେଲା
ହଁ।
ଉଁ ଆଉଡା ସାଇଡ ଦେଖୁଛି ସେଠି ପୁରେଇ ଦେବୀ ତତେ ଆ ହେଲା
ଠିକ ଅଛି।
ସେଠି କମ ଦବ କିନ୍ତୁ ଡିଉଟି ଆଠ ଘଣ୍ଟା ଡିଉଟି ଆରାମସ ଘରେ ଖାଇ ଶୋଇବୁ କିଛି କିଛି ଅଶୁବିଧା ନାଁ ପାଞ୍ଚଟା ଡିଉଟି ସାରିକି ଆସିବୁ ହେଲା।
ହଉ ଆଉ କଣ ଖବର କହ ଆଜି ଘରେ କ ଖାଇବାକୁ ହେଇଥିଲା?
ଘରେ ନା ଘରେ ଆଜି ପନିର ଟିକେ ହେଇଥିଲା, ମସରୁମ ଆଉ ଆମର ଡାଲି ଟିକେ ଏମିତି ଘରେ ଆଉ ନର୍ମାଲି ଯାହା ଖାଦ୍ୟ ହୁଏ ସେଇ ଆଉ।
ଆଉ ମାଙ୍କ ଦେହ କେମିତି?
ମାଙ୍କ ଦେହ କେମିତି, ହ୍ୟାଲୋ?
କୋହୁନୁ?
ମାଙ୍କ ଦେହ କେମିତି ଆଜ୍ଞା?
ହଁ ଭଲ ଅଛି।
ଆଉ ତୁ ଯୋଉ ଯାଇଥିଲୁ ମେ ହେଲେ ଆଉ ତୋ ଦେହ ପାଇଁ ତ କଣ ହେଲା ଆଉ ସେ ଡକ୍ଟର କେମିତି ଆଉ ସେଠିକା ମେଡିକାଲ କେମିତି? କହ ତାବିଷୟରେ ଟିକେ?
ମାଲ ଭଲ କ୍ଟପଣ୍ଟମ ବାରଟା ରେ ଦୋଉଛନ୍ତି ସେ ଗମେଣ୍ଟ ମେିକାଲରେ ଅଛନ୍ତି, ପ୍ରଭଟ କ୍ ବାରଟ ଖୋଲୁଛନ୍ତି ଆଉ। ବାରଟାାରୁ ଦଇଟା ଦି ବଟା ଦେଖୁ ଦେଖୁଛନ୍ତି ଆଉ।
ଆଉ ଆମ ଏ ଯୋଉ ହଲୋ। ଆମର ସାଇଡ ଉପରେ କାମ ଚାଲିଚି ହେଲା।
ହଁ
ଆଉ ତୁ ଯଦି ସେ ସାଇଡରେ ଯି ତୋର ଫାଙ୍କା ଥିବ ତାହେଲେ ଆଉ ଗୋଟେ ସାଇଡକୁ ଯାଇ ଗୋଟେ ଥର ବୁଲି ଆସିବୁ ହେଲା।
ହୁଁ।
ଭୁବନେଶ୍ୱର ସାଇଡ ତ ଅଧା କାମ ଚାଲିଛି, ଆଉ ଯାଜପୁର ଟା କାମ ଚାଲିଛି ବୁଝିଲୁ। ଆଉ ସରିବା ସରିବା ହେଇଗଲାଣି ଗୋଟେ ଥର ଯାଇ ବୁଲିବା ହେଲା ଦେ କଣ ହଉଛି କଣ ନାହିଁ ଏତେ ଲକ୍ଷ ପ୍ରୋଜେକ୍ଟ ହେଲା।
ହାଁ ନାଇଁ ଏଇଠି ଟିକେ ରହିବା । ଖାଇବାଟା ସୁବିଧା ତ ମୁଁ ସେଇଥି ପାଇଁ ଟିକେ ଅଛି ଆଉ ।
କୋଠି କହିଲୁ । ଆଚ୍ଛା ନାଇଁ ସେଠି ବି ଆମର ଭଲ ସୁବିଧା ଅଛି କିନ୍ତୁ ଏଇଆ ସେଠି ତମେ ଟିକେ ହାତରେ ବନେଇକି ଖାଇବ ଆଉ କଣ ତା ନ ରୁମ ଦଉଛି କିଛି ଅସୁବିଧା ନାହିଁ ହେଲା । ହ୍ୟାଲୋ କିଛି ଅସୁବିଧା ନାଇଁ କମ୍ପାନି ରୁମ ଦଉଛି ତମେ ଏଇଆ ହାତରୁ ଟିକେ ବନେଇ ଖାଇବ କିଛି ଅସୁବିଧା ନାହିଁ ତମେ ଚାରି ପାଞ୍ଚ ଜଣ ମେସ୍ ବନେଇବ ହେଲା । ତମର ହଉ ଜଣେଖା ପଚିଶନେଖା ବାଜିବ ହେଲା । ପଚିସ ନେଖା ବାଜିବ ଅଟୋମେଟିକ ତମେ କଲେକ୍ସନ କରିକି ଖାଇବା ପିଆ ଖ ଚ ଉଠେଇବ ତମେ ତମର ପସନ୍ଦ ହଉନି ତମେ ଗୋଟା ରୋଷଇଆ ରଖିଦବ କିଛି ଅସବିଧା ନାଁଇ ଦସ ପନ୍ଦର ହଜାର ଟଙ୍କା ନବ ରୋ ସେ ଆଉ
ହଉ ହଉ ସେଇ ଘରଟା ଅଛି। ଛାଡେ ଆଉ ଆମ ଗାଁ କ
ନା ଛାଡ ନୁହଁ ସେଇ କଥା ହିଁ ଆମେ କଥ କଥା ହବା ହେଲା, ଛାଡ଼େ କଣ ମାନେ ତୁ ଗୋଟେ ଉନ୍ ।
ଆମ ଗାଁ ଖବର କହ ଟିକେ ମୁଁ ଶୁଣେ ଏ ତେ
ଗାଁ ଖବର ତୁ କଣ। ଫରେନ ରେ ରହୁଚୁ, ଭୁଏନେଶ୍ୱର ଟା ହଉଚି ଏଇଠୁ କେତେ କିଲୋମିଟର? ଭୁଏନେଶ୍ୱର ଟା ଏଇଠୁ ଏଇଠୁ ଷାଠିଏ ଷାଠଏ କିଲୋମିଟର ତୁ ଆ ରାତି ପାଇଲେ ଯିବା ଆସିବା କରୁଛୁ ଚାଲାକିଆ କଥାବାର୍ତା କରୁଛୁ କଣ ମତେ ମୁଁ ଜାଣିପାରୁନି ନା କଣ ।
ନାଇଁ ଟିକେ ମଜା କରୁ
ମଜା କରୁଥି ମୁଁ କଣ ତୋ ଗେଲ? ଆଁ ବଡ ଭାଇ ହିସାବ ର ହେବି, ଦାଦା ହିସାବ। ବଡ଼ ହେବି ମୁଁ ତୋ ହ୍ୟାଲୋ। ହ୍ୟାଲୋ ।
ହଁ କହ।
ବାପା ହିସାବର ହେବି ମୁଁ।
ଆଉ କଣ କ।
ବାପା ହିସାବର ହେବି ତୁ ଗେଲ ଖେଳୁଚୁ ମୋ ସହିତ। ହ୍ୟାଲୋ । ହ୍ୟାଲୋ ।
ଆଉ କଣ କହ।
ନାଇଁ ସବୁ ଭଲ ଆଉ ଏଇାଆ ଆଉ।
ହାଲୋ
ହଁ କହୁନୁ। କାର୍ ଟା କିଣି କଣ ହେଲା କି?
କାରେ ହଁ କାରେ କିଣି ଦେଇ ଜି ଗୋଟେ ଆଉ କଣ।
କଣ ୱାଗନୋର ନା କଣ ନା ଏକ୍ଟର?
ନାଇଁ ୱାଗନୋର ଏକ୍ଟର କଣ ଫର୍ଚୁନର କିଣିଦେଇଛି ଗୋଟେ। ଆଉ ତମର ତ ପଇସା ନାଇଁ। ତମର ତ ପଇସା ପଇସା ପତ୍ର ନାହିଁ। ତମେ କାର ଗାଡି ଚଢିବ ଆମର ତ କାର ଚଢିବୁ ଆଉ।
ସବୁ ଆଉଛି କୋଉଠି ସବୁ ଆ।ପୋତାଧନ ସବୁ ପୋତିଛ ଖୋଳିକି ବାହାର କରିଛ ସବୁ ଆଉ। ଆଉ କଣ? ହ୍ୟାଲୋ
ଆଉ କହ ସାଙ୍ଗସାଥି ଖବର
ବାରିପଟ ବାରିପଟକା ବାରିପଟଟା ବାରିପଟା ଟିକେ କାମ ହଉଚି ବୋଧେ ପଇସା ପଇସା ପୋତା ହବ ନା କଣ।
ହଁ।
ଆଁ
ହଁ ସେଇଭଳିଆ ଆଉ।
ନାଁ ମ
କଣ କହିଲ କଣ କହିଲୁ?
ହ୍ୟାଲୋ
ଆଁ
ହ୍ୟାଲୋ
ହଁ କହୁନୁ ଶୁଭୁନି। ଆଉ ତମ ରୋଷେଇ ରୋଷେଇ ହେଇଥିଲା ଆଜି କଣ?
ଆମର ଆଜି ହେଇଥିଲା ଆଜି ମଙ୍ଗଳବାର ଟା
ହୁଁ।
ମଙ୍ଗଳବାର ଟା ଏଇ ଭାତ ଭାତ, ଡାଲି, ଖଟ୍ ଖଟା, ଭର୍ତ୍ତା ଟିକେ, ଭଜା ଟିକେ ପାମ୍ପଡ ଟିକେ କରିଥିଲୁ ଆଉ।
ସାଧା ଉପରେ ଆଜି ହେଇଥିଲା ନା ହୁଁ ହୁଁ।
ଭର୍ତ୍ତା ଆଳୁ ଭର୍ତ୍ତା ମୁଁ ନିଜେ ରୋଷେଇ କରିଥିଲି ଆଳୁକୁ ଛଡେଇଦେଲି ପାଣି ରେ ଗରମ କରିକି ଆଳୁ କୁ ଛଡେଇ ପିଆଜ ଟାକୁ କାଟିଦେଲି ପିଆଜ କୁ କାଟିକି କଢେଇକି ହିଟରରେ ଗରମ କରି ତେଲ କୁ ଗରମ କରିି
ଆଉ କଣ କଣ ହେଇଥିଲା?
ହ୍ୟାଲୋ
ହଁ କହୁନୁ। ଆଁ ଆଜି ଯାଇଥିଲୁ କୁଆଡେ?
ନାଇଁ ପି ଅଧା କହିଛି ବା ପିଆଜ ଟାକୁ କାଟିଦେଇ ତେଲକୁ ଗରମ କରି କଢେଇରେ ଭର୍ତା ଟା ଭାଜି ଦେଇକି ଭଲ ଭର୍ତା ଟେ କରିଥିଲି। ତା ଧିଅରେ ଟିକେ ମିଶ୍ଚର ଦଳିକି ଖାଇଦେଲି ଆଉ।
ଓହୋ ଆଉ କଣ ଛତୁ ମସରୁମ ହେଇଥିଲା ଆମର। ଭାଇ ଆସୁନା ଟିକେ ଭୁବନେଶ୍ୱର ଆଡୁ ବୁଲିଆକୁ ଯିବା।
ଯିବା ଆଉ ମୁଁ ବା ଅଛି ତୁ ଆସୁନୁ। କୋଉ ଦିନ ଆସେ ଫାଙ୍କା ଦେଖିକି ଆ ର ପଅରଦିନ
ତୁ ଗାଁ କୁ ପଳେଇଚୁ କଣ କହୁଛୁ।
ନାଇଁ ନାଇଁ ମୁଁ ଅଛି ଭୁବନେଶ୍ୱରରେ ଅଛି।
ଅଛୁ?
ହୁଁ।
ଓହୋ ଆଉ କାମ ଫାମ କଣ ଚାଲିଚି ନା ନାଇଁ?
ହଁ ସେମିତି ଆଉ। ସବୁ ସୁଖ ଦୁଃଖ ଚାଲିଛି ଆଉ।
ହଉ ଆଉ କଣ କହୁଛୁ?
ଆଉ ଉଁ କଣ ଆଉ ଖବର କହ।
ଖବର ତ ଭଲ ଆଉ।
ଯୋଉ ଖେଳ ଆମ ଗାଁ ରେ ଯୋଉ ହଉଥିଲା ସେଠି ଉ ଯୋଉ କିଣା ବିକା ଖେଳ ହବ। ଆଉ କଣ ତୁ ଖେଳୁଚୁ ନା?
ଏ ନା ବ ଏ ମୋ ଗୋଡ ଖରାପ ମୁଁ ଖେଳିବିନି।
ଓହୋ ଆଉ ସବୁ ତୋ ସାଙ୍ଗସାଥି ମାନେ ସବୁ ଖେଳୁଛନ୍ତି।
ହଁ ସିଏ କିଏ ଖେଳୁଛନ୍ତି ମୁଁ ଜାଣିନି ଆଉ ମୁଁ ତ ଯାଉନି କହ କାଲିଠୁ ଷ୍ଟାର୍ଟ ହବ?
ହଁ ମତେ ଫୋନ କରିଥିଲା ଜଣେ କାଲିଠୁ ଆଉ ତୁ ଦେଖ କିଏ ଯିବନ କି
ଆ ଦେଖିବା ରହିବି ଯଦି ଯିବି ନ ହେଲେ ନାଇ ଆଉ।
ଓ ହୋ।
ଯଉ କିଏ କିଏ ଖେଳୁଛନ୍ତି ଜାଣିଛୁ?
ନା ଜାଣିନି ସାଙ୍ଗଟେ ଲାଗିଥ ଜ
କଣ ଖେଳୁଛନ୍ତି।
କୋଡ଼ିଏ ପଚିଶ ତିରିଶ ଜଣ ମାନେ ଭାଗ ବାଣ୍ଟ ହେଇ ଖେଳୁଛନ୍ତି ବୋଧେ।
ଏ କେତେଟା ଟିମ୍ ହେଇଛି? ଆଁ କି ଟିମ୍ କେତେଟା ହେଇଛି?
ଟିମ୍ ତିନିଟା କରିଛନ୍ତି ନାଆ କଁ।
ହଁ ଦଶ ଜଣ ଲେଖା ଭାଗ ହେଇଯାଇଥିବେ ଆଉ।
ହଁ।
ଓ ହୋ। ନାଇଁ ମ ଗୋଡ ଟା ଖରାପ ହେଇଗଲା ଆଉ ଖେଳିଆକୁ ଯାଇ ନୁ ଘରେ ବଉଛି ଖାଲି।
କେମିତି ହେଲା?
ଏ ଆ ଯାଇଥିଲି ଗୋଟେ ବରଯାତ୍ରୀ ସେଠି ଗୋଡ ଟା ମାଡ ହେଇଗଲା
ଓ ହୋ ଅବିକା କଣ ଭଲ ନା?
ଏବେ ଖାଲି ଚଲାଚଲି କରୁଛି ଆଉ କିଛି ନାହିଁ ଆଉ ଚଲା ଚଲି କରୁଛି ଫିଜିଓଥେରାଫି ଯାଉଛି ଆଉ।
ହୁଁ ସବୁ ଯୋଉ ପଡିଆଡେ ବୁଲିବାକୁ ଯାଉଛୁ ନା? ସନ୍ଧ୍ୟା ବେଳ
କେତେବେଳେ କେତେବେଳେ ଯାଉଛି କେତେବେଳେ କେତେବେଳେ ଯାଉନି ଆମ ସୁସାଇଡ ଡୋର ଆଡେ ପଳଉଛି ବୁଲିବାକୁ।
ହଁ ହଁ।
ହୁଁ ତୁ ଆଉ କଣ ଖବର କଣ ସେଠି ସବୁ ଭଲ କାଲି କଣ ବର୍ଷା ହେଇଥିଲା ନା?
ହଁ ବା କାଲି ପର ଦିନ ଜୋରେ ବର୍ଷା ହେଇଥିଲା କହନା କହନା ଗଛ ଫଛ ଭାଙ୍ଗି ଯାଇଛି ପୁରା ଲାଇନ୍ ମାଇନ୍ ଅସୁବିଧା ଭାରି ଅସୁବିଧା। ଆଉ ଏଇ ଆଉ। ଲାଇନ୍ କାଟିଦେଲା ଗୋଟେ ରାତି କାଟିଦେଲା ଏକାଥରେ। ବୋହୁତୁ ଅସୁ ସୁବିଧା ହେଲା ଆଉ।
ଆଉ ଚାକିରି ବାକିରି କରୁଛୁ ଆଉ କଣ କରିବୁ।
ହୁଁ।
ଆଇଥିଲା ଯେ ଏ ନର୍ମାଲ୍ ବ ବର୍ଷା ହେଲା ପଳେଇଲା କିଛି ହେଇନି ଲାଇନ୍ ଘଣ୍ଟାଟାଏ ଭି ସେ ଦେଇଦେଲେ।
ହଁ ଭାଇ ଗାଁ ବଢିଆ କହନା କହନା ଏ ସହର ଭାରି ଖରାପ୍। ବହୁତ ଅସୁବିଧା ସହର ରେ ରହି ଗାଁରେ ବଢିଆ ପବନ ଗଛ ପତ୍ର
ଗାଁରେ ଇନକମ୍ ନାହିଁ ସହରରେ ଇନକମ୍ ଅଛି।
ହଁ ସେଟା ବିି ସତ କଥା ଗୋଟେ ପ୍ରକାର ର।
ଆ ତୁ ଘରେ ହେଇଥିଲେ ତତେ କିଏ ପଇସା ଆଣି ଦେଇଥାନ୍ତା। ଆଉ କଣ କହୁଛୁ କହ ଆଉ ସବୁ ଭଲ?
ସାଙ୍ଗ ଶୁଣୁ ଆଉ ତୁ ଆସେ କଉଦିନ ମତେ ଫ ଫୋନ୍ କରିବୁ ଆଉ କଣ କଉଚୁ।
କେବେ କହୁନୁ ଯିବି ତୁ ଫ୍ରି ଅଛୁ।
କି ଆସ୍ ରବିବାର ଦେଖିକି ଆସ କୋଉଦିନ।
ହ ହଉ ଆଉ ଯିବା ଦେଖିଆ। ହଉ ହଉ। ହ୍ୟାଲୋ ହଉ ମୁଁ ସାଙ୍ଗ ରଖୁଚି।
ହଉ।
ଓ ହୋ ରଖିଲି। ବାଏ ବାଏ।